ନମସ୍କାରେ।
ହଁ ଭାଇ ନମସ୍କାର। ଏସବୁ ଭଲ ଆଉ।
ଓହୋ ଆମ ଆଉ କଣ। ହଁ ନାଇଁ ବସିଛି ଏଠି ଆଉ କଣ କରିବ ବିଲବାଡି କାମ ତ ଆରମ୍ଭ ହେଇନି ଆଉ ବିଲ ବାଡି କାମ ପାଖେଇ ଆଇଲାଣି।
ହଁ ସେଇ ସବୁ ତ ଆଇଲାଣି ଏବେ। ଧାନ ରୁଆ ଚାଲିବ ଏ ସରି ଧାନ ଏ ଫସଲ ଚାଲିବ ଆଉ।
ହଁ ତଳି ଫଳି ପଡିବ ଆଉ କଣ ମୁଁ ତତେ କହିବି ଆଉ। ଆଉ ପରିବା ନଗେଇଥିଲି ହଁ ହୁଁ ନାଇଁ ବର୍ଷା ନାଇଁ ବର୍ଷା ଆରମ୍ଭ ହେଇ ଯିବ ଏଇ ମାସ ପରେ ପରେ ବର୍ଷା ଆରମ୍ଭ ହେଇଯିବ ଆଉ।
ହୁଁ।
କଣ ତତେ କହିବି କଖାରୁ ମାଣ ମାଣେ ବିଲେରେ କଖାରୁ ଲଗେଇଥିଲି। ଷେଣ୍ଢ ଆଠ ଦଶଟା ପଶିକି କଖାରୁ କୁଡ଼ିକ ନଷ୍ଟ ବଷ୍ଟ କରିଦେଲେ ଆଉ
ଟିକେ ତାକୁ ସେ ଯୋଉ ପାଳ ଭୂତ ଲଗାନ୍ତି ସେଇଥିରେ ସେୟାକୁ ଲଗେଇଦବା କଥା।
ହଁ ମୁଁ ସବୁ ପ୍ରକାର ସବୁ ପ୍ରକାର ବ୍ୟବସ୍ଥା କରିଥିଲି। ଆଉ ବିଲ ଚାରିପଟ କଣ୍ଟା ଜାଲି ମଧ୍ୟ ଦେଇଥିଲି। କଣ୍ଟା ତାର ମଧ୍ୟ ଦେଇଥିଲି।
ନାଇ ଆଜ୍ଞା ସେ ତ ତାଙ୍କୁ ଷେଣ୍ଢକୁ ରଖିବା ବହୁତ୍ କଷ୍ଟ। ଷେଣ୍ଢକୁ ରକ୍ଷା ଅଛି ସେତ ଡେଇଁ ଡେଇଁକି ପଳେଇବେ ଆଉ ଗାଈ ହେଇଛନ୍ତି ଏତେ ଡେଇଁ ପାରିବେନି ହଁ ରହିଯିବେ। ଷେଣ୍ଢ ଯୁଆଡେ ନାହିଁ ସିଆଡେ ନହେଲେ ତାର ବାଡ଼ ବି ଉପାଡିକି ଦେଇକି ପଳାଇବେ। ଏମିତି କିଛି ତାଙ୍କ ପାଇଁ ନାହିଁ ଆଉ। ଛୋଟବେଳେ କଣ କହିଲେ ଛୋଟବେଳେ ଯୋଉ ଆମେ ଆମ ଗାଁକୁ ଗାଁକୁ ମାନେ ଆ ଆମ ଗାଁଟା କଣ କହିଲେ କି ରୋଡ ସାଇଟିରେ ଆମ ଗାଁଟା। ଠିକ୍ ଅଛି ରୋଡ୍ ସାଇଟିରେ ହେଲା ବେଳକୁ ମାନେ ଯିଏ ସବୁ ଗାଁ ରେ ସବୁ ଷେଣ୍ଢ ଫେଣ୍ଡ ଅଲଗା ଗାଁ ରୁ। ଆସିକି ଆମ ଗାଁରେ ଛାଡି ଦେଇକି ରୋଡ୍ ଉପରେ ପଳାନ୍ତି।
ଆଚ୍ଛା ନାଇଁ ଆମ ଗାଁରେ ବି ସେମିତି କରନ୍ତି। ଯେହେତୁ ଆମ ଗାଁ ରେ ଅଧିକ ଷେଣ୍ଢ ହେଇଗଲେ ଆଉ ସେ ନେଇକି ସବୁ ବାହାର ଜାଗାରେ ସବୁ ଛାଡି ଦିଅନ୍ତି। ସିଏ ଷେଣ୍ଢ ଗୁଡା ଆଉ ଅତ୍ୟାଧିକ ସବୁ ବାଟ ମାନେ ରହେ ତାଙ୍କର ସି ଫୁଣି
ଫୁଣି ରିଟନ ପଳେଇ ଆସନ୍ତି ସେଇ କଥା ଟା ତ ସିଏ କରନ୍ତି ତାପରେ ଏଇ କଣ କରନ୍ତି ନା ଯୋଉ ଛାଡ଼ି ଦିଅନ୍ତି ନେଇକି ରୋଡରେ ସେ ସବୁ ରୋଡ୍ ରେ ଶୋଇଲେ ଆଉ ଯୋଉ ସବୁ ରୋଡରେ ରାତି ଅଧିକା ହେଲେ ଯୋଉ ଟ୍ରକ ଏ ଯୋଉ ଗାଡ଼ି ଫାଡି ସେ ସବୁ ଯାଉଚି ସେ କଣ କରୁଚନ୍ତି ନା ଆଉ ତା ଦେହରେ ବି କେତେ ଟ୍ରକ୍ ଡ୍ରାଇଭର ମାନେ ସେମାନେ ଇଏ କରିକି ମଦ ପିଇକି ଚଲାନ୍ତି ରାତିରେ ହେଲା କିି ରାତିରେ ସେ ଡ୍ରିଙ୍କ ହିଁ କରିକି ଚଲାନ୍ତି ନହେଲେ ତାଙ୍କୁ ନିଦ ମାଡ଼େ ସେ ଚଲେଇ ପାରିବେନି ସେ ଦେଖିଲେନି ଇଏ କଲେ ନି ସେ ଭଳିଆ ପିଟିିଦେଲେ। ଆମ ଏବେ ଏଇ ରିସେଣ୍ଟଲି ଆମ ଗାଁରେ ଗୋଟେ ଷେଣ୍ଢ ଶୋଇଥିଲା ତା ଉପରେ ଗୋଟେ ଟ୍ରକ୍ ବାଲା ଟା ଚଢେଇକି ତା ଗୋଡ ଉପରେ ପଳେଇଛି କୁହନ୍ତୁ ସେ ଆଉ କଣ କରିବ ଶୋଇଛି ତ ରୋଡରେ। ଯଦି ଦେଖିଲେ ଟ୍ରକ ବାଲା ଯଦି ଚଢେଇକି ପଳେଇବା ଆଉ କାହାକୁ ଭରସା କରିବ।
ଆଜ୍ଞା।
ସେଇ କଥା ଏବେ ସବୁ ସେଇଆ ଚାଲିଛି। ଷଣ୍ଢ ଗାଈ ସବୁ ମାନେ ଏବେ ଯୋଉ ଭଳିଆ ଗରମ ହୋଉଚି ଆଉ କେହି ଘୁଆଳକୁ ଯିବା ପାଇଁ ଆଉ ମଙ୍ଗୁନାହାଁନ୍ତି କେହି।
ନାଇଁ ଆଜିକାଲି ଘୁଆଳେ ସବୁ ଫ୍ୟାନ୍ ଲଗେଇଲେଣି।
ହଁ ଫ୍ୟାନେ ଏସିି ସବୁ ଲାଗୁଚି ତ ଘୁଆଳରେ ଏବେ ଏସିି ବି ଲାଗିଲାଣି। କାହିଁକି ନା ଗରମ ଯୋଉ ଭଳିଆ ଗରମ ଯେଉଁ ଭଳିଆ ହେଉଛନ୍ତି, ମଣିଷ ତ ରହିପାରୁନାହାନ୍ତି, ପଶୁ ତ ତାଙ୍କର ବି ତ ଜୀବନ ଅଛି ସବୁ ଅ ଛି ସିଏ ବି ତ ଗୋଟେ ମଣିଷ।
ଏସି, କୁଲର ବି ସବୁ ଲଗଉଛନ୍ତି।
ସେଇ
ହଁ।
ବି ଗାଈ ଅଛି। ଆମର ସେଇ ପାଞ୍ଚଟା ଖଣ୍ଡ ଗାଈ ଅ
ନାଇ, ଆମର କଣ ଆଉ ପାଠ ସାଠ ତ ହେଲା ନାଇଁ ଆଉ ଯେତିକି ପଢିଲି ପଢିଲି ଭାବୁଛି ଆଉ କୁକୁଡ଼ା, ଗାଈ ମେଣ୍ଢା, ଛେଳି, ବତକ ସବୁ ରଖିବି ଆଉ କଣ କରିବି?
ମୁଁ ଦେଖିବାରେ ଯଦି ଏଇ ସବୁ ଚାଷ କରିବେ ନା ତମ ମୋର ଯଦି ଏଇ ଭଳିଆ ବିଜନେସ୍ ମାନେ ପାର୍ଟ ଟାଇମ୍ ବି ମାନେ ଜବ୍ କରିଲ ତା ସାଙ୍ଗରେ ବିଜନେସ୍ ରହିଲା, ଏଇ ବିଜନେସ୍ ବଢ଼ିଆ ଲାଭ ରହେ। କାହିଁକି ନା ମୋ ପିଉ ମାଉସୀ ଘରେ ଜଣେ ମୋ ମୋଉସା ଚାକିରୀ କରନ୍ତି, ଦୁବାଇରେ ସେ ଅଛନ୍ତି, ଠିକ୍ ଅଛି। ତାଙ୍କ ଘରେ କୁକୁଡା, ବତକ, ଗାଈ ଥିଲା ଗାଈ ତାଙ୍କ ଘରେ ମାନେ ଉଠ ଉଧେଇଲା ନା। ଠିକ ଅଛି, ବଢିଲେନି ଆଉ ଗାଈ, ଠିକ ଅଛି। ସେପାଇଁ ଗାଈ ବିକିଦେଲେ। ତାଙ୍କ ଘରେ କୁକୁଡ଼ା, ବତକ ଆଉ ଛେଳି ରଖନ୍ତିନି ଛେଳି ରଖିଲେ କଣ କହନ୍ତି ଛେଳି ଯଦି ଘରେ ପାଦ ଦେଇଦେଲା ତାହେଲେ ତମ ଘର ଆଉ କେବେ ଉଦ୍ଧେଇବନି, କହନ୍ତି ତ ଏଇଟା ମୁଁ ଯାହା ଅ ହଁ, ମୁଁ ତ ଜାଣିଛି ଏଇଟା ମୁଁ ତ ନ ଘରେ କହନ୍ତି ମୁଁ ଶୁଣିଛି ନହେଲେ ତ ମୁଁ ଜାଣିନି କି କେବେ ଦେଖିନି ତାକୁ ଠିକ ଅଛି ଆଉ କିନ୍ତୁ ତାଙ୍କ ଘରେ ବତକ, କୁକୁଡ଼ା ତାପରେ ଏଇ ଯୋଉ ଆଉ ଗୋଟେ ପକ୍ଷୀ ଅଛି କି କି ପକ୍ଷୀ ସେଟା। ଅ ମୁଁ ଜାଣିନି ସେଟା କିନ୍ତୁ ଖାଆନ୍ତି ସେ ପକ୍ଷୀ କି ଠିକ ଅଛି। ନାଇଁ ହଂସ ତ ଅଛି ହଂସ ଅଲଗା ହଂସ ତାଙ୍କର ଶୋ ପାଇଁ ତିନିଟା। ଛି ଠିକ ଅଛି ବତକ ପ ଶହେଟା ନା ଦେଢଶ ଟା। କୁକୁଡା ଫାର୍ମ ଦିଟା ଆଉ ଗୋଟେ। ଆଉ ଦିଟା ପକ୍ଷୀ ସେଟା କି। ଇଁ କି ତାଙ୍କ ନାଁ ଟା କଣ ମାନେ କୋଉ ଭଳିଆ କହିଲ ଆମର ଯିଏ ଇ ଇଏ ଖାଏ ନା ଆମର। ଉଁ ଯୋଉ ମାଛ ଖାଏ ଯୋଉ।
ମାଛ ଖାଏ।
ହଁ ମାଛ ଖିଆ ପକ୍ଷୀ।
ବଗ।
ନା ବଗ ତ ମାଛ ଖାଏ ଛାଡ। ଆମର ମାନେ ଏଇଭଳିଆ ଗୋଟେ ମାନେ ସେଇଟା ଜୁରେ ରଖା ହଏ।
ଜୁରେ ରଖାଯାଏ।
ଟିକେ ରୁହନ୍ତୁ ମୁଁ କହୁଛି। ଆପଣ କହୁନାହାନ୍ତି କିଛି ଆପଣ କୁହନ୍ତୁ ମୁଁ କହୁଛି ସାଙ୍ଗସାଙ୍ଗେ।
ଆଚ୍ଛା। ନାମ ଏଇଆ ଆଉ ସବୁ ରଜରେ ବୁଲାହେଲା ଆଉ।
ଯାଆନ୍ତୁ ଏବେ।
ବ ଆମର ଶୁଆ। ଆପଣ ଶୁଆ କଥା କହୁଛନ୍ତି ତ ପିଞ୍ଜରାରେ ରହେ ଶୁଆ। ଆପଣ ମହାବିନାୟକ ଆଡେ ଆସିଛନ୍ତି ନା? ମହାବିନାୟକ ଏ ଚଣ୍ଡି ମନ୍ଦିର ମହାବିନାୟକ ପ ତ ଆମର। ଫେମସ ମନ୍ଦିର ଆଖପାଖରେ ଭଲ ଭଲ ନାଁ ଅଛି। ଆଉ ଆମର ପାଖରେ ମହାବିନାୟକ ପାଖରେ। ବରୁଣବତ ଉଁ ଅମ ବାସସ୍ଥଳୀ ଭୂଷଣ୍ଡ। ବୁର ହୋଇଛି। ସେଠି ବି ଆପଣ ଗୋଟେ ଭଲ ପାର୍କ ସେଠି ଆସିିକି ଗୋଟେ ଥର ବୁଲି ଯାଆନ୍ତୁ। ଭଲ ଜାଗା ଶୃଙ୍ଖଳ ଜାଗା। ଆଉ ସବୁ ଭିଡିଓ ଫିଡିଓ ସବୁ ଛାଡୁଛନ୍ତି ଫୋନ ରେ ସବୁ ଆପଣ ଜାଣି
ହଁ ହାଲୋ ହଁ ସେ ତ ତମର ସବୁ ଭଲ ଇଏ କି କିଛି ନାହିଁ। ଆଉ ଗୋଟେ ନାଇଁ ଯୋଉ ଅଁ ଏଇ ଟର୍କି ଟର୍କି ଚିକେନ। ଟର୍କି ହଁ ଟର୍କି ଟର୍କି ପକ୍ଷି।
ଆଚ୍ଛା ଟର୍କି ପ ମୁଁ ଆପଣଙ୍କଠୁ ନୂଆ ଶୁଣିଲି।
ନାଇଁ ଟର୍କି ପକ୍ଷୀ ଅଛି। ସେ ପକ୍ଷୀ ତାଙ୍କର ସେ ସେ ପକ୍ଷୀ ଦାମ ହେଲା ଗୋଟା ହେଲା ଅ ଅଶି ହଜାର ହଁ ଗୋଟା ପକ୍ଷୀ ଦାମ।
ଆଚ୍ଛା।
ହୁଁ ତାକୁ ବି ଲୋକ ଖାଆନ୍ତି।
ଏତେ ଦର ଦାମ ତାର। ଆମ ଏଠି କେହି ଆ ଆମ ଏଠି କେହି ରଖିନାହାନ୍ତି।
ନାଇଁ ଏଠି କେହି ତ ନର୍ମାଲ ରଖି ନାହାନ୍ତି କିନ ତୁ ଭୁବନେଶ୍ଵର ଏରିଆରେ ଟର୍କି ଟର୍କି।
ମାରିକି ଦେଖିବି ଆଉ। ଆ ନୂଆ ଶୁଣିଲି ଆପଣଙ୍କ ଠାରୁ। ଆଚ୍ଛା ମୁଁ କହିଲି ଆପଣ ମହାବିନାୟକ ଆସିଛନ୍ତି?
ମହା ବିନାୟକ ନ ହଁ ବୋଧେ ଯାଇଥିଲି ଥରେ କି କଣ ସେଇଭଳିଆ । ଏବେ ତ ଆରେ ଦେଖନ୍ତୁ ଏବେ ଆମର ତ ଏଠି ନାହାନ୍ତି ଏଠି ମୁଁ ଏତେ ବି ବୁଲେନି କଲିକତା ଉପରେ ସବୁ ଯୋଉ ଯାଏ କଲିକତା ନିକୋ ପାର୍କ ଆମର ଆମର ବିବେକାନନ୍ଦ ଇଏ ଅଛି ସ୍କୁଲ ତାପରେ । ତାଙ୍କର ଯୋଉ ଜନ୍ମ ସ୍ଥାନ ସେଠି ତାପରେ । ଆମର କାଳୀ ମନ୍ଦିର । ତା ଦକ୍ଷିଣେଶୋର କାଳିମନ୍ଦି ତ କହନ୍ତିନି ଦକ୍ଷିଣେଶ୍ଵର କହନ୍ତି ତାପରେ ଆମର ଅଁ । ନିକୋ ପାର୍କ କୁ ଓଡିଆ ରେ କଣ କହନ୍ତି ମୁଁ ଜାଣିନି। ଠିକ ଅଛି ମୁଁ ତ ଜାଣିନି ମୁଁ ଆଉ କଣ କହିବି?
ନା ମ ମୁଁ ସେଇ କଥା କହିଲି ଆଉ ସେ ଲଗେଇଥିଲି କଖାରୁ ଲଗେଇଥିଲୀ ବିଲରେ ସେ ସବୁ ଷଣ୍ଢ ଖାଇଗଲା। ଆଉ ଏବେ ତ ତାକୁ ଶୁଖିଲା ଚାଷ କରିଦେଲି ଆଉ ଶୁଖିଲା ଚାଷ ଦି ତିନି ଗାରେ କରିଦେଲି । ଶୁଖିଲା ଚାଷ ଦି ଚାରି ଗାରେ । କରିଦେଇ ଟ୍ରାକ୍ଟରେ ସେ ଟୋକା କୁ କଟ କହିଥିଲି ସେ କରିଦେଲା। ଆଉ ତାକୁ ଆମର ପାଣି ତ ପଳେଇ ଆଇଲାଣି। ଭାବୁଛି ତଳି ପକେଇଦେବି । ଆଉ ତଳି ପକେଇଦେବି ଭାବୁଛି ଗୋଟା ପିଲା ରଖିଦେବିନ। ସେ ଦେଖା ଚାହା କରିବ ମୁଁ ତ ଆଉ ବିଲ ବାଡି ଯାଇପାରୁ ନେଇ। ଯେହେତୁ ବୟସ ହେଇ ଗଲାଣି ଆଉ ଆଣ୍ଠୁରୋଗ ଧଇଲାଣି ବିଭିନ୍ନ ପ୍ରକାର ରୋଗ ଧଇଲାଣି ।
ହଁ ଏବେ ଆଉ ଗୋଟେ ଆସୁଛି ଏଇ ଯୋଉ କୁକୁଡ଼ା। । ଫାର୍ମ କି ଯୋଉ ସବୁ କରୁଚନ୍ତି ସେ ସବୁରେ କଣ ହଉଛି ନା । ଏଇ ଯୋଉ ରୋଗ ଫୋଗ ଆଇଲେ ତାଙ୍କୁ ସବୁ ନୁକ୍ସାନ ହେଇଯାଉ ମାନେ ଲସ୍ ହେଇଯାଉଛି । କହିଁ କିି ନା ଇ ଏତେ କରିକି ମାନେ କ କରୁଚନ୍ତି ଏତେ କଷ୍ଟ କରି କରୁଚନ୍ତି। ସେ ହଠାତ୍ ଜାଣି ପାରୁନାହାନ୍ତି ରୋଗ ପଳିଆଉଛି। ସେ ଯଦି ଗୋଟେ କୁକୁଡାକୁ ଯଦି ଗ ସେଦି ଭଲରେ ଆଉ ଗୋଟେ ଅଛି । ଆଉ ଗୋଟେ କୁକୁଡା ଅଛି ବଣୁଆ କୁକୁଡା ଖାଇଛନ୍ତି ।
ହଁ ବଣ କୁକୁଡା ମୁଁ ଖାଇନି ଅବସ୍ୟ କିନ୍ତୁ ଖାଇଚି ଯା ଜା ଜାଣିଛି ଖାଆନ୍ତି ଆଉ ଆପଣ ଆମ କ୍ଁ ଆମ ଗାଁରେ। କଣ ହେଇଛି କହିଲ ଆମ ଗାଁ ପାଖରେ ଗୋଟା । ପଡ ପଳାଶ ବଣ ଅଛି ବୁଝିଲ ହଁ ସେ । ପଳାସ ବଣ ରେ ଥରେ ଘୁଷୁରିଆ ଆଇ ଥିଲେ ଘୁଷୁରି ଚରେଇ ଆକୁ । ଘୁସୁରୀ ପାଁ ସାତ ସାତଟା ରହିଗଲେ ଆଜ୍ଞା ସେ ପଳାଶ ବଣରେ । ଆଉ ସେ ଘୁଷୁରିଆ ଜାଣି ପାରିଲାନି ସେ ଘୁଷୁରିଆ ପଳେଇିଲା । ଘୁଷୁରୀ ଯୋଉ ପାଆଁ ସାତଟା ରହି ଯାଇଥିଲେ ପାଞ୍ଚଟା କି ଚାରିଟା । ପ୍ରାୟତଃ ପ୍ରାୟତଃ ମୋ ଜାଣିବାରେ ଦିଟା ରହିଥିଲେ ସବୁ । କହୁଛନ୍ତି ଦିଟା ରହିିଥିବେ। ସେ ଦିଟା ରୁ ଆଜ୍ଞା ଆସି ହେଲାଣି କୋଡିଏଟା। ମାଇ ଅଣ୍ଡିରା ମାଇ ଅଣ୍ଡିରା ଦିଟା ରହି ଯାଇଥିଲେ ଆଉ କୁହନା କୁହନା ସେ ଗାଁରେ ଆଉ ସାରୁ ଫାରୁ କିଛି କରରେ ଦଉନାହାନ୍ତି। ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି।
ହଁ ସେ ବହୁତ ଅମାଛା ଜିନିଷ ଗୁଡା।
ସବୁ ଘୁଷୁରୀରୁୁ ବାରାହ୍ ରେ ପରିଣତ ହେଇସାରିଲଣି ସିଏ। ହିଂସ୍ର ହେଇସାଇଲେଣି ବଣରେ ରହି ଜଙ୍ଗଲ ହେଇସାଇଲେଣି ସିଏ। ଠିକ ରାତି ବାରଟା ଗୋଟେ ହେଲେ ଗାଁକୁ ପ୍ରବେଶ କରୁଛନ୍ତି। ଆଉ ବିଭିନ୍ନ କ୍ଷତି କରୁଛନ୍ତି ଲୋକମାନଙ୍କର। ହଁ ସିଏ ବେଳ ବେଳ ପାଇଲେ ବେଳ ପାଇଲେ ଲୋକଙ୍କୁ ବି ସିଏ ମାରି ଦେଇ ପାରନ୍ତି।
ହଁ। ଆଉ ତାପରେ ବି ସେମାନଙ୍କର କିଛି ନାହିଁ ଘୁଷୁରୀ ଯେ ପର୍ଯ୍ୟନ୍ତ ଅଛନ୍ତି ସେମାନେ ଠିକ ଅଛନ୍ତି ତାପରେ ବାରାହ୍ ରେ ପରିଣତ ହେଲେ ସେ କାହାକୁ ମାନିବେନି।
ହଉ ହଉ ଭାଇ ଆପଣ ରଖିପାରନ୍ତ, ମତେ ନିଦ ଲାଗିଲାଣି ଭାଇ। ସାଢେ ଦିଟା ବାଜିଗଲାଣି ତିନିଟା ବାଜିବା ବସିଲାଣି।
ହଉ।